ହ୍ୟାଲୋ
କଣ କହିଲେ?
ସରି ପାଣିପୁର
ହ୍ୟାଲୋ
ହଁ। ହ୍ୟାଲୋ ଆଜ୍ଞା ମୁଁ କହିଲି ଭୁବନେଶ୍ଵରରେ କୁଆଡେ କୁଆଡେ ବୁଲି ଯାଇଥିଲ? କଣ ଭୁବନେଶର ଭୁବନେଶ୍ୱରରେ କୁଆଡେ କୁଆଡେ ବୁଲିବାକୁ ଯାଇଚୁ?
ହଁ ଯାଇନି କୁଆଡ଼େ ଖାଲି ନାଇଁତ କୁଆଡ଼େ ତ ଯାଇନି କୁଆଡ଼େ।
ଦି ବର୍ଷ ରହିଲ କୁଆଡେ଼ ବୁଲିନ?
ନା
ହଁ
ଆମର ଏଟା କଣ ଜେଲ୍ ପା ନା କୁଆଡେ ନାଇଁ ସେ ଆମ ପାଖରେ ଥିଲା ଲିଙ୍ଗରାଜ କିନ୍ତୁ ଯାଇନୁ।
ଓହୋ
ଆମକୁ ଖାଲି କହିବେ ପାଠ ପଢ଼ ଖାଅ ନଖାଅ ଖାଲି ପାଠ ପଢ଼। ଧଉଳି ଫଉଳି ନୁହଁ ତ?
ସେଇଟା କଣ ହଷ୍ଟେଲ ରେ ରହୁଥିଲ ନା କୋଉଠି?
ଆଜ୍ଞା ହଷ୍ଟେଲ୍ ରେ।
ହୁଁ ହୁଁ ଛୁଟି କେତେଟା କଣ ଥିଲା?
ଛୁଟି ଯୋଉ ସବୁ ନର୍ମାଲ ଛୁଟିରା। ଦଶହରା ହେଲା ଫାଷ୍ଟ୍ ୟିଅର୍ ରେ ଥିଲା ତିନିଟା ଛୁଟି ଗୋଟେ ହଉଚି ନାଇଁ ହଁ ଫାଷ୍ଟ୍ ୟିଅର୍ ରେ ତ ଥିଲା ଦଶରା ଛୁଟି ତାପରେ ହେଲା ନୂଆ ବର୍ଷ ଛୁଟି। ତାପରେ ପରୀକ୍ଷା ସରିଲା। ନୂଆବର୍ଷ ହବ ପଚିଶ ଠୁ ଛୁଟି କରିବେ ଦୁଇ ଏତେ ଆଉ। ତାପରେ ଯାହା ଅଛି। ଏତିକି ତାପରେ ସେକେଣ୍ଡ ୟିଅର୍ ରେ ତ ଖାଲି ଦଶରା ଛୁଟି। ତାପରେ ପୁରା ଛଅ ମାସେ ଫୋନ୍ ଦେବେନି କିଛି ଦେବେନି କହିବେ ଖାଲି ପାଠ ପଢ଼।
କଣ?
ଲିଙ୍ଗରାଜ ମନ୍ଦିର ସେଇ
ଲିଙ୍ଗରାଜ ମନ୍ଦିର ହଁ ଜାଣିଛି କିନ୍ତୁ ଯାଇନି କେବେ ବୁଲି ଯାଇନି। କଣ କହୁଛନ୍ତି?
ଶୁବୁନି ଆଉ ଥରେ କଲ୍ କରିବେ କି?
ନା ନା ଇସ୍କନ୍ ମନ୍ଦିର?
ନାଁ ପା କୁଆଡେ ଯାଇନି। ଖାଲି ଇସ୍କନ୍ ମନ୍ଦିର ସେ ଖଣ୍ଡଗିରି ଆଡେ କି କୁଆଡେ ଗୋଟେ ପଚାରିକିନି ଆଜି କହିବି। ସାଙ୍ଗଟେ ଅଛି ଭୁବନେଶ୍ୱରରେ ତାକୁ ପଚାରିକି କହିବି।
ମୁଁ କହିଲି ସାଙ୍ଗଟେ ଅଛି ସେ ଭୁବନେଶ୍ୱରରୁ ପଚାରିକିନି ଆପଣଙ୍କୁ କହିବି।
ଇସ୍କନ।
ମୁଁ ଜାଣି
କଣ?
ମୁଁ ଯାଇନି।
ଓ ହଁ।
ଘରେ ତୁ ଘରକୁ ଯାଇଚୁନା ଘରକୁ ବି ଯାଇନୁ?
ହଁ ଘରୁକୁ ଯାଇକି ଆସିଲି। ମାମା ପଚାରିଲା ଯେ କୁଆଡେ଼?
ଭୁବନେଶ୍ୱର।
ଅ ଯିବି ଆଜି କଲ୍ କରିଥିଲି ଆମ ଇନଚାର୍ଜ ମ୍ୟାମ୍ ଙ୍କୁ ଯେ ଇନଚାର୍ଜ ମ୍ୟାମ୍ କହିଲେ ଅ ସି ଏଲ୍ ସି ଟା ବାହାରୁଛି ସି ଏଲ୍ ସି ବାହାରି ସାରୁ ମୁଁ ତତେ କହିବି ଆସିବୁ।
ପୁଅ କୋଉଠି ସେଇ ସେଇ ସ୍କୁଲ ରେ ପଢୁଛି ନା କୋଉଠି ତମ ଗାଁ ସ୍କୁଲ ରେ ନା କୋଉଠି?
କିଏ ପୁଅ?
ହୁଁ।
ହଁ ପୁଅ ଶିଶୁ ମନ୍ଦିରରେ ପଡୁଥିଲା କିନ୍ତୁ ଏଇ ବର୍ଷ ଗାଁକୁ ପଳେଇ ଆସିଛି ସରିଲା ନା ଅଷ୍ଟମ ହେଇଗଲା।
ହଁ ନବମ, ଦଶମ ଗାଁ ସ୍କୁଲ୍।
ଆଜ୍ଞା ଅସ୍ ଏବେ କହୁଛନ୍ତି ଦି ବର୍ଷ ଭିତରେ ଖୋଲିବ ନବମ ଦଶମ ଶିଶୁ ମନ୍ଦିରରେ ବୋଲି।
ହୁଁ
ହଁ ତମ ଭୁବନରେ କି କି ମନ୍ଦିର ଅଛି?
ଭୁବନ ଅଛି ଖାଲି ବୁଧେଶ୍ବର ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି।
ସେ ବୋବନ ମା ଗ ମେ ଯେ ସେଠିକତି ନା
ହଣ କହିଲେ?
ତମ ଗାଁରେ
ନାଇଁ ଭୁବନ ଅଛି ଆମ ଗାଁ ରେ ବି ଅଛି ଦିଟା ଶିବ ମନ୍ଦିର। ଆଉ ଆମ ଗାଁ ପାଖରେ ଅଛି ଜଗନ୍ନାଥ ମନ୍ଦିର। କଣ?
ଆଡୁଆଁଷି
ହଁ ପାହାଡ଼ କଦା ଆମ ଏପଟେ ପାହାଡ଼
ଆଳୁରେ ଆସନ୍ତି ନା ସାପ, ହରିଣ, ହତି
ହରିଣ ଆସନ୍ତିନି ହାତୀ ପଳେଇ ଆସନ୍ତି ଆଖୁ ଚାଷ ବେଳକୁ ଯୋଉ ଲକ୍ଷ୍ମୀ ପୂଜା ବେଳକୁ।
ଆଖୁ ଲଗାଅ କି?
ନାଇଁ ମାନେ ଆମ ଗାଁ ଲୋକ ଚାଷ କରନ୍ତି ଯେତେବେଳେ
ତମର କି ଚାଷ କରାହୁଏ?
ଆମର ହଉଛି ଖାଲି ତ ଧାନ ଚାଷ ତାପରେ ଧାନ ଚାଷ ହେଲା ପରେ କଣ ଚଣା ଚାଷ ବେଳେ ବେଳେ ଏମିତି ଆଉ ଆଉ ବାଡି ଅଛି ଯେ ଆମ ଖଳାରେ ହୁଏ ଏଇ ଯୋଉ ବର୍ଷା ଦିନିଆ ସବୁ ମକା ହେଲା କି ତଳ ପୋଟଳ ହେଲେ ଏମିତି ଲଗାନ୍ତି ଆଉ ପରିବା ପତ୍ର
ହଁ ଖାଲି ଖାଇବାକୁ ଅଳ୍ପ ଛୋଟ ବାଡିଟା ଆପଣଙ୍କର କଣ ହୁଏ?
କିଛି ବି ହୁଏନି ଗଲି ସୁଜିନା ଗଛଟେ ଅଛି।
ଓହୋ
ଆଉ ଅଶୋକ ଗଛ ଫୁଲ ଅଛି ଟରଟା ଫୁଲ ଅଛି ଆଉ ଟା ଗର ଆଉ ମନ୍ଦାର, ଗୋଲାପୀ ମନ୍ଦାର ଲାଲି ମନ୍ଦାର, ଧଳା ମନ୍ଦାର, ଅମୃତଭଣ୍ଡା
ଉଁ ସେଇଥିପାଇଁ କାଲି ରାତିରେ ବୋଧେ ଶାଗ ଖାଇଥିଲେ।
ଆମର ଶାଗ ଅଛି କଣ ଅ ସୁ ନା ଅଲଗା ମୁଗ ନା ଅଲଗା କଣ କେଜାଣି ଦି
ଛୁଇଁ କୋଉଥାରୁ ଆସେ ନା ଦିଟାଙ୍କର ଆସେ?
ମୋଟା ମୋଟା
ହଁ।
ଆପଣଙ୍କ ଛୁଇଁ ଆସେ? ଉଁ ହୁଁ, ଖାଅନା ଖାଲି ମାନେ ଖାଇବା ସହିତ ବି ବିକି ହେଇଯାଏ ନା ଖାଲି ଖାଇବାକୁ ହୁଏ।
ନାଇଁମ କୁହନ୍ତି ନାଁ? ଖାଇଦେବି ହେଲେ ପସନ୍ଦ ନୁହୁଁ।
ଉଁ ହୁଁ।
ସେ ତାର ଚାଲିଲା।
ଓହୋ।
ଭଉଣୀ ନାହିଁ ନାଁ
ନାଇଁ କେହି ଭଉଣି ନାହାନ୍ତି ଆମର ଭଗବାନ ସେ ସୁଖ ଆମକୁ ଦେଇନାହାନ୍ତି ଭଉଣି ସୁଖ।
କଣ?
ଉଁ ହୁଁ, ନାଇଁ ଜଗା ଆମକୁ ସେ ସୁଖ ଦେଇନି?
ଦେଲ ନା ଦେଖ ଦେଲା ନା ନାଇଁ।
କଣ କହିଲେ?
କିଛି ବଡ ହେଇଯା।
ହୁଁ। ହୁଁ ପାଇଲେ ଏଇ ଏଇଠି ସବୁ ପାଇଲେ ବଡ଼ ଦିଦି ଜଣେ।
ବଡ଼ ଏକାଥରେ।
ବାପା ଆସନ୍ତି ଦ୍ୱିପହର ଖାଇବାକୁ ନାଁ ଆସନ୍ତିନି?
ନାଇଁ ବାପାଙ୍କର କେତେବେଳେ ଛୁଟି ହୁଏ ଆସନ୍ତି।
ନାଁ ନାଁ ଯୋଉ ମାନେ ମାସକୁ ଚାରିଟା ଛୁଟି ତାପରେ ସେ ସେଇଥିପାଇଁ ଏକାଥରେ ଚାରି ଦିନି ଛୁଟି ଆଣିକି ଆସନ୍ତି ଆଉ। ଆଠଗଡରେ ବାବା ରହୁଛନ୍ତି।
ଆମ ଘରେ ପାଣି ଥୁଆ ପାଣି
କଣ କହିଲେ?
ନାଇଁ ସେଠି ସେ ତ ତାଙ୍କର କରୁଛନ୍ତି।
ତମେ ଜାଣିଛ
ହଁ ଜାମୁକୋଳି ଖଜୁରିକଳି ସବୁ ଅଛି ଯାହା ଆମ ପଟେ ଯାହା ଖୋଜିବେ ତତେ ସେଇଟା ।
ଆପଣ ତ ସବୁ କିଣା ଉଁ?
ନାଇଁ ଗୋଟେ
ହୁଁ, ମା କେତେ ଆଉ ସବୁ ଦିନମ୍ବର ମାଲ୍ ଆମର ସବୁ ଦାଇରେଟ ଗଛରୁ ତୋଳିବ ଖାଇବ।
ବିନା ଖାଇବା ଦିଅନା।
ହୁଁ, ବେସି। ସବୁ ଦେଶି ଯୋଉ କୋଳି ଆସେନିକି କଣ କହନ୍ତି କାଶ୍ମୀର କୋଳି।
ଏଇତ ବଡ଼ ବଡ଼ କୋଳି ଏଗଡ଼ା ଆମର ଏପଟେ। ତ ମାନେ ହୁଏନ୍ତି ସେଗୁଡ଼ା ନାଇଁ ଯେ ସେ କୋଳିରେ ଗଛ ଥିବ କୋଳି ତାପରେ ସେଇ ଯେଉଁ ଖଜୁରୀ କୋଳି ହେଲା କି ଜାମୁକୋଳି ହେଲା ଏମିତି ସବୁ
ତମର ତ ଏପଟେ ଚୁଲି ଲାଗିନି ତମେ
ହଁ ଚୁଲି ଅଛି ଆମର। ଚୁଲି ଅଛି, ଆପଣଙ୍କର ନାଇଁ?
ଚୁଲି ଅଛି ତ, ପିଠା ପଣା, ମଟନ୍ ହେଇଛି ଏବେ ଯଉ ଗ୍ୟାସ ରେଟ୍ ହେଲା। ଭାତ ବସେଇଦେଇଛି।
ହଉ ଦିଦି ଆଉ କେତେବେଳେ ଫ୍ରି ହେବେ?
ହଁ ସନ୍ଧ୍ୟାବେଳେ, ଇଭିନିଙ୍ଗରେ ନା ପୁରା ରାତିରେ? ନା ନା ଇଭିନିଙ୍ଗରେ।
କେତେବେଳେ କହିବେ ମୁଁ କଲ୍ କରିବି ନହେଲେ ମେସେଜ୍ କରିଦେବେ ଆଉ, ଆଜ୍ଞା।
ଛାଡ଼।